ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ସାର୍ ନମସ୍କାର କଣ କରୁଛନ୍ତି?
କିଛି ନାଇଁ ମୁଁ ଏବେ ଜଷ୍ଟ ଏମିତି ବସିଥିଲି, ଆପଣ କଣ କରୁଛନ୍ତି?
ମୁଁ ବି ସେଇ ମାନେ ବସିଥିଲି କାମ ଟିକେ କରୁଥିଲି ମାମା କହିଥିଲେ। ତ କାମ ସାରିକି ଏବେ କଥା ହଉଛି।
ଓହୋ ନା ଖାଇନା ହିଁ ଏବେ ଯାଏ ଆପଣ ଖାଇସାରିଲେ?
ନା ମୁଁ ବି ଖାଇନି ଖାଇବି ଆଉ।
ଓହୋ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ବହୁତ ଭଲ ଅଛନ୍ତି। ଆଉ ଆପଣ ଘରେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ ଖାଲି ମୋ ଦିଦି ଦେହ ଟା ଟିକେ ଖରାପ କଣ ତାର ଗ୍ୟାସ ପ୍ରୋବଲେମ୍ ବାହାରିଛି।
ହଁ ଆଜ୍ଞା ସେମିତି ତାର
ଖରା ଦିନକୁ ସେ ଠିକ୍ ରେ ଖାଉନି ନା ତ ସେଥିପାଇଁ
ହଁ ହଁ।
ଖରା ଦିନକୁ ବି ବହୁତ୍ ମୁଣ୍ଡ ବୁଲଉଛି ତାର ଟିକେ ଗରମ ରେ ମାନେ ରହିଯିବ ମାନେ ବହୁତ୍ ମୁଣ୍ଡ ବୁଲାଏ ତ ସେଥିପାଇଁ ତାର ମୁଣ୍ଡ ବୁଲାଇଲା।
ଅ ହ।
ଆଉ ଆପଣଙ୍କର ରଜ କେମିତି ଗଲା?
ରଜ ଟା ଇଆଡେ ଭଲସେ ହେଲା। ସମସ୍ତେ ସବୁ ଠିକ ଭାବରେ ପାଳନ କଲୁ।
ଆପଣ ପାଳିଲେ ରଜ?
ନା ଆମ ଯୋଉ ରହିଲେ ଆମ ଭଉଣୀ ମା ସବୁବେଳେ ସମସ୍ତେ ଭଲ ସେ ପାଲନ କଲେ ଆଉ।
ମୋର୍ ତ ରଜ ବହୁତ ଧୁମଧାମ ରେ ଯାଇଛି।
ହଁ।
ଆମ ମାନେ ଏଇ ପାଖରେ ବି ଏରିଆରେ ମାନେ ଗୋଟେ ପାର୍ଟିସିପେଟ କରିବା ପାଇଁ ଗୋଟେ ମାନେ ଜା ଅଛି ତ ସେଇଠି ମୁଁ ପାର୍ଟିସିପେଟ କରିଥିଲି ଡାନ୍ସରେ ଆଉ ସେଠି ମୁଁ ଆଗରୁ ବି ସଙ୍ଗରେ ପାର୍ଟିସିପେଟ୍ କରିକି ପ୍ରାଇଜ୍ ବି ପାଇଛି।
ଓହୋ ମାନେ ବହୁ ଗୁଡ଼ା ପ୍ରୋଗ୍ରାମ୍ ଆରେଞ୍ଜ କରାଯାଇଥିଲା।
କଣ କହିଲେ?
ବହୁ ଗୁଡା ପ୍ରୋଗ୍ରାମ ଗୁଡା ଆରେଞ୍ଜ କରାଯାଇଥିଲା ତାହଲେ ରଜରେ ଆପଣଙ୍କ?
ଆଜ୍ଞା ସାଙ୍ଗମାନେ ବି ବୁଲିବାକୁ ଯାଇଥିଲେ ସବୁ।
ହଁ।
ତ ବହୁତ ମଜା ହେଲା କିନ୍ତୁ ଗୋଟେ ଅଫସୋସ ରହିଗଲା ସେ ଯୋଉ ମାନେ ଯୋଉଠି ଡ୍ୟାନ୍ସ କରିଥିଲି ସେଇ ଠି ମାନେ ମୁଁ ସେଦିନ ଯୋଉଦିନ ପ୍ରାଇଜ ଟା ମିଳିଥାନ୍ତା ମୁଁ ସେଦିନ ଯାଇନଥିଲି ବାବା ଆମଙ୍କ ସହିତ ବୁଲିବାକୁ ପଳେଇଥିଲି। ପ୍ରାଇଜ୍ ଯାଇକି ଆର ବର୍ଷ ମିଳିବ।
ଓ ହୋ। କୋଉ କେତେ ନମ୍ବର ପ୍ରାଇଜ୍ ଟା ଆସିଲା କି ଆପଣଙ୍କର?
ସେକେଣ୍ଡ ପ୍ରାଇଜ୍।
ହଁ ହଁ।
ଡୁଏଟ୍ ଡ୍ୟାନ୍ସ କରିଥିଲି ସେକେଣ୍ଡ ପ୍ରାଇଜ୍ ମିଳିଲା ଆଉ।
ହଁ। ହ
ଆଉ ଆପଣଙ୍କର ସେଠି କ ମେଳା ଫେଳା ପଡ଼ିଥିଲା?
ହଁ ଏମିତି ଛୋଟ ଟାଇପ ର ମେଳା ଗୋଟେ ଆସିଥିଲା।
ଆଜ୍ଞା।
ହଁ।
ଆମର ଏଇଠି ପାଖରେ ମାନେ ମେଳା ପଡିଥିଲା ସବୁ ବର୍ଷ ରାମଦୋଳି ପଡେ ଏ ବର୍ଷ କେମିତି ମାନେ ଜଳ୍ପରୀ କଣ ସେଇଟା ଗୋଟେ ପଡ଼ିଥିଲା ମୁଁ ତ ଦେଖିନି ଏଇଟା।
ହଁ ହଁ। ହଁ ଏବେ ଯୋଉ ଗୋଟେ ମେଲାରେ ଆସିଛି ନୂଆ ପ୍ରକାରର ଗୋଟେ
ହଁ ଜଲପରି।
ହୁଁ।
ରାମଦୋଳିରେ ପଡ଼ିଥିଲେ ନହେଲେ ମୁଁ ବସିଥାନ୍ତି ତ ଜଳ୍ପରେ ମୋତେ ଡର ଲାଗେ। ସେ ଡର ଲାଗେନି, ମାନେ ରାମଦୋଳିେ ଡର ଲାଗେ, ତଥାପି ମୁଁ ବସେ। ଆପଣ ରାମଦୋଳିରେ ବସିଛନ୍ତି?
ହଁ, ସେଇଟାକୁ ପସନ୍ଦ ଲାଗେବା। ଆଉ ଯୋଉ ଆମର ହଁ, ଡର ତ ସେମିତି ଲାଗେନି ଯେ।
ଆପଣଙ୍କୁ ଡର ଲାଗେନି, ମୋତେ ବହୁତ ଡର ଲାଗେ।
ହଁ, ଆଉ ଯୋଉ ବ୍ରେକ ଡଡାନ୍ସ ଅଛି ସେଥିରେ ଡର ମାଡେ ନା ନାହିଁ?
ସେଥିରେ ମୁଁ ବସିନି। ଯେତେବେଳେ ଭାବେ ବ୍ରେକ୍ ଡ୍ୟାନ୍ସ ରେ ବସିବି, ତା ସାଇଡ଼ରେ ରାମଦୋଳି ପଡ଼ି ଥିବ ରାମଦୋଳିକୁ ପଳେଇବି ବସିବାକୁ।
ହଁ।
ତ ବ୍ରେକ୍ଡ୍ୟାନ୍ସ ରେ ବସିନି। ଏଥର ବସିଥାନ୍ତି, ଯେ ମୁଁ ଖାଇକି ଯାଇନଥିଲି। ବାବା ମାମା ମନା କଲେ, ନାଇଁ ବାନ୍ତି ହବ। ବସନି ମୁ ବସିଲିନି।
ଓହୋ।
ଆର ବର୍ଷ ଟିକେ ଭଲରେ ହେଇଥିଲା, ଏଇ ବର୍ଷ ଟିକେ ଭଲରେ ହେଇନି।
ହଁ, ଏଇ ବର୍ଷ ଖରା ଟା ବି ବେଶି ହେଲା।
ହଁ, ଆପଣଙ୍କ ଆଡେ ସବୁ ମାନେ ଏମିତି ପଡିଥିଲା।
ହଁ, ଏମତି ଛୋଟ ମୋଟ ଏମିତି କରାଯାଏ। ବେଶି ବଡ ଆୟୋଜନ କରାଯାଏନି ଏଠି।
ହଁ। ଆଉ ଆଗକୁ ରଥ ଆସୁଛି ତ, ଆପଣ ବୁଲିବାକୁ ଯିବେ ପୁରୀ?
ହଁ, ଯିବା ବାଧ୍ୟ।
ହଁ, ମୁଁ ତ କୋଉ ବର୍ଷ ଯାଇପାରେ ନା।
ଓହୋ, ଯେମିତି କିଛି ପ୍ରୋବ୍ଲେମ ହୁଏ କି?
ଘରେ ଲୋକ ଆଲାଉ କରନ୍ତିନି। ପୁରୀରେ ତ ଏନି ଟାଇମ୍ ଭିଡ ଥାଏ ନା! ତ ସେଦିନ ତ ଲକ୍ଷ ଲକ୍ଷେ, କୋଟି କୋଟି ଲୋକ ଆସିଥିବେ।
ସେଇଟା
ଦିନ ରାତି ତ ଲୋକ ତ ପୁରୀରେ, ଯଦି ସେଇ ଟାଇମ୍ କୁ ଯିବୁ ପୁରା ଅଣନିଶ୍ୱାସ ହେଇଯିବ, ସେ ଭିତରେ।
ହଁ। ସେ ଶ୍ରଦ୍ଧାଳୁ ସେ ଟାଇମ୍ ରେ ବେଶି ବେଶି ଦୂର ଦୂରରୁ ବି ଆସନ୍ତି ଶ୍ରଦ୍ଧାଳୁ ଗୁଳା। ସବୁ ଜାଗାରୁ ଆସନ୍ତି।
ବହୁତ ଲୋକ ଆସନ୍ତି, କହିବା କଥା ହବନି, ବହୁତ ଲୋକ। କେତେ କେତେ ଦୂରରୁ ଆସୁଛନ୍ତି। ପୁରୀ ଚାରି ଧାମ ଭିତରୁ ଗୋଟେ ଧାମ, ନା ସେଇଥିପାଇଁ।
ହଁ, ମୁଁ ବି ଥରେ ଯାଇଥିଲି। ସେଠି ଅଣନିଃଶ୍ବାସୀ ହେଇକି ଆସିଥିଲି।
ଆଜ୍ଞା।
ହଁ।
ଆଉ ଆପଣଙ୍କ ହବିଜ କଣ ଅଛି? ମାନେ, ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ଏମିତି ହବିଜ ଦେଖନ୍ତୁ? ଯେମିତି ଏବେ କିଛି ସଣ୍ଡେ ଆସିଲା, ସେଦିନ ମୁଁ ଏମିତି ବି କ୍ରିକେଟ ରହିଲା, ବ୍ୟାଡ଼ମିଣ୍ଟନ ରହିଲା, ସେଇଟା ଖେଳିବା ପାଇଁ ପସନ୍ଦ ଲାଗେ ମତେ। ଆଉ ତାପରେ ଗଲା। ଏମିତି କିଛି ମଝି ମଝିରେ
ଆଜ୍ଞା, ପିଲା ଆପଣଙ୍କର କ୍ରିକେଟରେ କୋଉ ଟିମ୍ ପସନ୍ଦ?
କ୍ରିକେଟରେ ତ ଦେଖନ୍ତୁ, ଏମିତି ଇଣ୍ଡିଆ ଫାଷ୍ଟ ପ୍ରାୟୋରିଟି।
ମାନେ ଯେମିତି ଆର୍ସି ବି ସିଏସ୍ କେ କୁହନ୍ତି ଆପଣଙ୍କର ତା ଭିତୁରୁ କୋଉଟା?
ଆର୍ସି ବି ସେଟା ଓଭିଅସ୍ ଲି ସେଟା ସେଥିରେ ବିରାଟ କୋହଲି ଅଛି
ହଁ ମୋର ବି ସେଇ ଆର୍ସି ବି।
ହଁ।
ମୁଁ ତ ଏତେ ଜାଣିନି ମୁଁ ଯେତେବେଳେ କ୍ରିକେଟ୍ ର ମାନେ କିଛି ବି ଜାଣିନଥିଲି ଯେତେବେଳେ କ୍ରିକେଟ୍ ନା ଜାଣିଲି କିଛି ତ ବିରାଟ୍ କୋହଲିକୁ ମୁଁ ହିଁ ଚିହ୍ନିଥିଲି।
ହଁ।
ତ ସେଇଠୁ ମୁଁ ଆର୍ସି ବି ଜାଣିଲି।
ଆର୍ସି ବି ଟା ତାନା ଠୁ ହି ପ୍ରସିଦ୍ଧ ସବୁଆଡେ। ହଁ
ତ ମୁଁ ତ ଖେଳ ବି ଦେଖେନି କେବେ ଆପଣ ଦେଖନ୍ତି ଖେଳ?
ହଁ ଆଜି ଯାଏ ଗୋଟେ ମ୍ୟାଚ୍ ବି ମିସ୍ କରିନି ଆର୍ସି ବି ଟିମ୍ ର।
ଓ ଆର୍ସିି ବି ଫ୍ୟାନ୍ ନା ସେଥିପାଇଁ। ମୁଁ ତ ଖାଲି ଶୁଣେ ଆର୍ସି ବି ଜିତିଗଲା ମାନେ ଏବେ ତ ଆର୍ସି ବି ଜିତି ଚାଲିଛି ବି।
ହଁ ଏବେ ଦି ବର୍ଷ ହେଲା ଦିଟା ଟ୍ରଫି ଲଗାତାର ଆସି ଚି।
ଓହୋ। ନି କାରଣ ମୋ ସାଙ୍ଗମାନେ ସିଏସ୍ କେ ନା ସିଏ ଆଗ ମୋ ଆଗେରେ ଆର୍ସି ବି ର ପ୍ରଶଂସା କରିବେ।
ହଁ ସେଟା କ କଲିଟା ଲାଗେ ସିଏସ୍ କେ ଫ୍ୟାନ୍ ଅଛି ଫ୍ୟାନ୍ ଏଇଟା ସବୁ ଆଉ।
ଆମର ମାନେ ବହୁତ୍ କଳି ଲାଗେ ସାଙ୍ଗ ମାନଙ୍କ ଭିତେରେ ବହୁତ୍।
ହଁ ଏପଟେ ବି ସଚି ସିଏସ୍ କେ ଫ୍ୟାନ୍ ଥିଲା ସେ ମାନେ ଏଥି ମାନେ ରାଗ କରିଆ ପାଇଁ ଆଗେ ରୁହନ୍ତି ଓ କେ ଯଦି ମ୍ୟାଚ୍ ହାରିଗଲା ଆର୍ସି ବି ତା ହେଲେ
ସେଇଥିପାଇଁ ତ ବହୁତ୍ ଲୋକ ଝଗଡା ଲାଗନ୍ତି ସେଇ ଇଣ୍ଡିଆର ହେଇକି ଅ ତ ମାନେ ଆର୍ସି ବି ସି ଏସ୍ କେ ଭିତେରେ ଝଗଡା।
ହଁ ସେ ଟାଇମ୍ ରେ ଆଇ ପିଏଲ୍ ଟାଇମ୍ ରେ ସମସ୍ତେ ଭାଗ ହେଇଯିବେ।
ହୁଁ ହୁଁ ତାପରେ ଇଣ୍ଡିଆ ମ୍ୟଚ୍ ହେଲା ବେଳେ ସମସ୍ତେ ଏକାଠି ହେଇଯିବେ ଇଣ୍ଡିଆ ହାରିଲେ କାନ୍ଦିବେ ଇଣ୍ଡିଆ ଜିତିଲେ ଖୁସି ହେବେ।
ହଁ।
ଇଣ୍ଡିଆ ଜତିଲେ ତ ଗୋଟେ ଅଲଗା ପ୍ରକାର ଖୁସି ଲା
ହଁ ସେଇଟା ତ ଅଛି।
ମୁଁ ତ କେବେ ଖେଳ ଦେଖିନି ସାଙ୍ଗମାନେ ଯଦି ମୋବାଇଲ୍ ଦେଖୁ ଥିବେ ତାଙ୍କ ସାଙ୍ଗେରେ ଟିକେ ଦେଖିଦିଏ।
ହୁଁ କେବେ ଯଦି ଟାଇମ୍ ମିଳିବ ଦେଖନ୍ତୁ ଭଲ୍ ଲାଗିବ ଆପଣଙ୍କୁ ବି।
ମାନେ କୋଉ ଆପ୍ ରେ ସେଇଟା ଆସେ କି?
ଏବେ ଦେଖନ୍ତୁ ଏମ୍ ତି ଆମ ଜିଓ ହୋଷ୍ଟା ଚାଲିଛି ସେ ଆପ୍ ରେ ଆସିଯିବ ହଁ।
ଓହୋ ସେଇଥିରେ ତାହେଲେ ମୁଁ ଦେଖିବି ଆଜିଠୁ ଆଉ।
ହଉ।
ହୁଁ।
ଆଜି ଯାଏ ଗୋଟେ ମ୍ୟାଚ୍ ବି ଦେଖି ନାହାନ୍ତି?
ନା ମୁଁ କେବେ ବି ଦେଖିନି ମତେ ଆଗୁରୁ ମାନେ ଭଲ୍ ଲାଗେନି ସେଇଗୁଡା। ଆମ ଘର ବଜାରେ ସବୁ ଭାଇ, ଭଉଣୀ ମାନେ ଖେଳନ୍ତି ସେଇଗୁଡା ମୁଁ ତାପରେ ଦିନେ ଖେଳୁଥିଲି ମୋର ଅଭ୍ୟାସ୍ ଥିଲା ତାପରେ ବ୍ୟାଟ୍ ବଲ୍ ଖେଳିବାର ତାପରେ ମଝିରେ ମାମା ପାଟି କହିଲେ ମୁଁ ଆଉ ଖେଳିଲିନି କହିଲେ ତୁମେ ସବୁ ମାନେ ଏମ୍ତି ପୁଅ ଝି ଅ ଗାଳି କଲେ ଏ ଗୋଟେ ପୁଅ ଗୋଟେ ଝିଅ ଏଁ ଦୁଇଟା ପୁଅ ଦୁଇଟା ଝିଅ ଏମିତି ଖେଳୁଥିଲୁ। କହିଲେ ନାଇଁ ମାନେ ଙ୍କ ପାଇଁ ଖେଳୁଛ ଖେଳନି ଆଉ ତମେ ଘରକୁ ଆସ ଗାଳି କଲେ ମୁଁ ସେଉ ଖେଳୁନି।
ହଁ ହଁ।
ଆମର କିନ୍ତୁ ବହୁତ୍ ମଜା ହଉଥିଲା ଖେଳ୍ଲା ବେଳେ।
ହୁଁ।
କିନ୍ତୁ ଗାଳି ବି ଶୁଣୁ ବଲ୍ ଟା ମାନେ ମାରୁଥିବୁ ଆଜେବେଷ୍ଟେ ଉପରକୁ ପଳେଇବ।
ହଁ ଲୋକ ସେଇଟା ତ ସେ ସେଟା ଲୋକ କଥା କହିବେ ଆଉ।
ହଁ ପଡିଆ ହେଇଛି ନା ଥଡିନା ଖେଳିବୁ ପଡିଆରେ ବିତ ପୁଅ ପିଲା ଖେଳିବେ ପୁଅ ପିଲା ପଡିଆ ରେ ଆଉ ଝିଅ ଲୋକ କେମ୍ତି ଯିବେ ଆମେ।
ହଁ ହ।
ନହେଲେ ପଡିଆକୁ ଯାଇକି ଖେଳନ୍ତି। ସେଥିପାଇଁ ଆଉ ଖେଳିବି ପାର୍ନି।
ତମ ସେ ଲୋକାଲିଟି ଭିତରେ ଖେଳୁଛ ତାହେଲେ ଆଉ?
ହଁ ଲୋକାଲିଟି ଭିତରେ ଯେତେବେଳେ ଫ୍ରି ମିଲ୍ ଛି ଏଇ ସଣ୍ଡେ ଟାଇମ୍ କୁ ସେତେବେଳେ ଟିକେ ଖେଳିଦେଉ।
ୟହଁ।
ସେଇ ସେଗୁଡା ଖେଳ ତ ଖେଳୁ ଆହୁରି ସବୁ ଯୋବୁ ଗୀତ ଅଛି। ହାଇଡେନ୍ସି ହିକା ସେଗୁଡା ବି ଖେଳୁ। ସେଇୟା ତ ସନ୍ଧ୍ୟା ଟାଇମ୍ କୁ ହିଁ ଭଲ୍ ଲାଗିବ ଙ୍କ କହିଲେ?
ଛୁଅନ୍ତେ ଖେଳି ରହିଲା ସେଟା
ଅନ୍ତ୍ୟକ୍ଷର ତ ଆମେ ସ୍କୁଲ୍ ରେ ଖେଳୁଥିଲୁ ଆଗୁରୁ ଏବେ ଆଉ ଖେଳିନୁ।
ହଁ।
ଆଗରୁ ବହୁତ୍ ଖେଳୁଥିଲୁ ସାଙ୍ଗମାନେ।
ହଁ ସେଇଟା ବି ଚାଇଲ୍ଡହୁଲଡ୍ ର ଗୋଟେ ମେମୋରିଷ୍ ଟା ଆଉ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ଅଛି। ଦି ଜଣ ଦିଦି ଅଛନ୍ତି ମା ବାପା।
ଓହୋ।
ଏହଁ ଆଉ ଆପଣଙ୍କ?
ମୋର ମାମା ବାବା ଦିଦି ଆଉ ଜେଜେ ଜେଜେମା ଜେଜେ ଜେଜେମା ଗାଁରେ ରହୁଛନ୍ତି ଆମେ ଟାଉନ୍ ରେ ରହୁଛୁ ଆଉ।
ହଁ ଆପଣ ତାହେଲେ ଛୋଟ ତ ଘରର।
ଆଜ୍ଞା ମୁଁ ସବୁଠୁ ଛୋଟ।
ହଁ ଆମ ଘରେ ବି ମୁଁ ଛୋଟ। ଦି ଜଣ ଦିଦି ବଡ ଆ
ଜାଣେ ଦିଦି ଆ
ହଁ। ହଉ ଠିକ୍ ଅଛି ହଉ ହଁ। ଠିକ ଅଛି ଆଜ୍ଞା।